ବଢିଆ ବନ୍ଧୁ ନମସ୍କାର ବନ୍ଧୁ ମୁଁ ବୋହୁତ ବଢିଆ ଅଛି ତ ଆପଣ କେମିତି ଅଛନ୍ତି ବନ୍ଧୁ?
ମୁଁ ତ ମୋ ପରିବାରଙ୍କ ସହିତ ବୋହୁତ ଖୁସି ଅଛି ଆଗକୁ ଯେମିତି ଜାଣିଥିବେ ଯେ ଆମର ଦୀପାବଳି ଟିଏ ଆସୁଚି। ଆମର ପର୍ବ ଆମେ କେମିତି ଭଲ ଭାବରେ ସୁରୁଖୁରୁରେ ପାଳିବା
ଏ ଉଁ ଆପଣଙ୍କ ପୁଅ ଝିଅ କେମିତି ଅଛନ୍ତି?
ମୋର ତ ପୁଅ ଝିଅ ବୋହୁତ ଭଲ ଭାବରେ ଏବେ ଅଛନ୍ତି।
ଆଉ ବନ୍ଧୁ ଦେହ ପା ସବୁ ଠିକଠାକ ଅଛିତ?
ଆମର ଟାତ ଦିହ ତ ବୋହୁତ ସୁରକ୍ଷିତ ଅଛି ଆମେ ବି ସେଇ ଟିକେ ବୋହୁତ ଖୁସି ଅଛୁ ବି।
ବନ୍ଧୁ ତମ ପ-କାମ କରନ୍ତୁ ଯଦି ଠି-ଠିକ ଅଛି ଭଲ କଥା ଯଦି ନାହିଁ ଆପଣ ସ-ସକାଳେ ସନ୍ଧ୍ୟାରେ ଯୋଗ କରନ୍ତୁ ଆପଣଙ୍କ ଦେହ ସଠିକ ରହିବେ।
ଯାହା ଫଳରେ ଆମ ଦେହ ସୁସ୍ଥ ରହିବ ଟିକେ।
ହଁ ବନ୍ଧୁ ଆଉ ବନ୍ଧୁ ଆ-ଆଗକୁ ଆମର ଯେମିତି ଦୀପାବଳିଟା ଗଣ ପର୍ବ ଆଉଚି ଆପଣ ସେଇ ବିଷୟରେ ଆପ ଆମକୁ ମାନେ ଆପଣ କଣ ଅନୁଭବ କରୁଛନ୍ତି?
ମୁଁ ତ ବୋହୁତ ଖୁସି ଅନୁଭବ କରୁଚି ଆମ ଦୀପାବଳିରେ ଟିକେ ମୁଁ ଟିକେ ଆମ ଘରକୁ ଦୀପରେ ଟିକେ ବୋହୁତ ଅ ସଜେଇକିନା ବୋହୁତ ଖୁସି ହେବି। ଯାହାଫଳରେ କି ଆମ ଘର ପରିବାର ବୋହୁତ ଖୁସି ହେବେ ଆଉ ଦୀପାବଳିରେ କିଛି ଏ ଝର୍ଝରି କିଛି ବାଣ ଟିକେ ଆଣିକି ଦୀପାବଳି ସୁରୁଖୁରୁରେ କେମିତି ସାରିବି ସେଇ କଥା
ଆପଣ କାମ କରନ୍ତୁ ଗୋଟେ କାମ କରନ୍ତୁ ଆପଣ ବଡ ବଡ ବାଣ ନ ଆଣିକି ଆପଣ ଗ୍ରୀନ୍ ଜାତୀୟ ବଣ ବାଣ ଆଣିକି ମାନେ ଘରେ ଦିଅନ୍ତୁ ଆପଣ ସୁରକ୍ଷିତ ଅନୁଭବତୁ ଯେପରି ବଡ଼ ବାଣ ଫୁଟାଇଲେ ଆପଣ ଅସୁରକ୍ଷିତ ଏ କାରଣ ବାୟୁ ମଣ୍ଡଳ ପ୍ରଦୂଷିଣ ହେବେ ବୁଝିପାଇଲେ ବନ୍ଧୁ।
ଆଜ୍ଞା ବନ୍ଧୁ ଯାହା ଫଳରେ କି ବଡ ବଡ ବାଣ ଫୁଟେଇବା ଦ୍ୱାରା କ୍ଷୟକ୍ଷତି ହେଇପାରେବି ଆମ ଶରୀରର।
ବନ୍ଧୁ ଗୋଟେ କାମ କରନ୍ତୁ ଆପଣ ବନ୍ଧୁ ଉଁ ଦୀପାବଳିକି ଆପଣ ଭାଇଚାରା ହିସାବରେ ଚଳାନ୍ତୁ ଆପଣ ଅଁ-ଅଁ-ବନ୍ଧୁ ଗୋଟେ କାମ କରନ୍ତୁ ଆମେ ଆପଣଙ୍କର ଦୀପାବଳି କି ଆମର ଶାଧେ ପାଳନ କରିବା କି?
ଏଣୁ ଯାହାଫଳରେ ବି ବୋହୁତ ଖୁସି ଇ ହେଇପାରିବୁ ଆମେ। ମିଶିକି ଯଦି ଆମେ ଦୀପାବଳି ଟେ ପାଳିବା ଯେହେତୁ ଆଗକୁ ଆଉ କେମିତି କଣ ଆପଣ ପାଳୁଛନ୍ତି ଦୀପାବଳି
ହଁ ଭଲ ଆ ମୁଁ ଏଠିକି ଚାଲିଛି ଦୀପାବଳି ଓହୋ ଆଉ ବନ୍ଧୁ କୋଉଠି ଅଛନ୍ତି ଏବେ।
ମୁଁ ତ ଏବେ ମୋର ଗରମ ପରିବାରଂକ ସହିତ ଅଛି।
ଓ ହଁ ଆଉ ପରିବାେଶ ଅଛନ୍ତି ନ୍ତି ଆଉ ଯେମିତି ଦୀପାବଳି
ବି ବନ୍ଧୁ ଦେଖି ଚାହିଁକି ବାଣର ବ୍ୟବହାର କରିବେ ଯେମିତି ଜଜରୀ ଯେମିତି ଆମର ଦୀପ ପ ଅ ଯେମିତି କି ଅ-ଅଧିକ ଶବ୍ଦ ଥିବା ବାଣକୁ ଯେମିତି ନ ଫୁଟେଇ -ପ-ନ ଫୁଟାଇ ଆପଣ ଫୁଠେଇବା ଯେହେତୁ ମନା ସେ ବ୍ୟବହାର କରିବେନି ବି।
ବନ୍ଧୁ ଶୁଣନୁ ବନ୍ଧୁ ଗୋଟେ କାମ କରନ୍ତୁ ଛୋଟ ଛୁଆଙ୍କୁ ବଡ ବଡ ବିସ୍ଫୋରକ ବା-ବାଣ ଠାରୁ ଦୂରେଇ ରଖ ରଖନ୍ତୁ ଆବ ବନ୍ଧୁ ଗୁଡେ କାମ କରନ୍ତୁ ଆପଣ ଯେପରିକି ଅଲଗା ପ୍ରକାର ବାହାର ଇଏର ଲାଇଟ୍ ଫାଇଟ୍ ନ ଆଣି ଆପଣ ଯଦି ଗୋଟେ-ଆର- ଘର କ୍ଷୁ- କ୍ଷୁଦ୍ର ଚାଷୀଙ୍କ ଘରୁ ଦୀପ ଯଦି ଆପଣ ଆଣି ସଂଗ୍ରାମ କରି ସଂଗ୍ରହ କରି ମାଟି ଦୀପ ଆମେ ବହୁତ ଖୁସି ଲାଗିବ ଆମକୁ ତାଙ୍କୁ ବି ସେ ତାଙ୍କ ଭରଣ କରିବେ।
ବହୁତ ଭଲ ହବ।
ଆମର ପ-ପ୍ରଦୂଷଣ ହବନି କୋଉଠି କଣ କାରଣ ମାଟି ଦୀପରେ ମାଟିରେ ହିଁ ନଷ୍ଟ ଷ୍ଟ ହେଇଯାଇଥାଏ ମାନେ ମିଶି ଯାଇଥାଏ।
ହୁଁ ଉହୁଁ ଆଉ ଯେମିତି କି ଆମର ଯେତିକ ଦୀପ ବେପାରୀ ମାନେ ବି ବହୁତ ଖୁସି ହେଇପାରିବେ ଯେ ତାଙ୍କର ମାଟି ଦୀପ ହିଁ ବହୁତ ବ୍ୟବହାର ଦାୟକ ହଉଚି। ଆମେ ଲାଇଟ ରେ ସଜେଇବା ଦ୍ଵାରା ଆମର ଦୀପରେ ସଜେଇେଇଲେ ବହୁତ ଖୁସି ହବ ଆପଣ ବି ଆପଣଙ୍କ ଘରେ ବି ଦୀପର ବ୍ୟବହାର କରନ୍ତୁ।
ହଁ ବନ୍ଧୁ ମୁଁ ଆମ ଘରକୁ ଦୀପର ଆଣିକି ବ୍ୟବହାର ବହୁତ ସବୁବେଳେ କରେ, ବନ୍ଧୁ ଆପଣ ବି ଦୀପ ଲଗାଇଲା ବେଳେ ସତର୍କ ହେଇ ଲଗାନ୍ତୁ ଯେମିତି ଆମର ସେଥିରେ ଅଗ୍ନି ଚାଳିତ ରହୁଛି ତ ଯେମିତି ସେମିତିର ଆପଣ ସେଫ୍ ରହିକି ଆମର ଦିବାଲୀଟା ପାଳନ
ହୁଁ ଆମେ କେମିତି ସୁରକ୍ଷିତ ରହିକିଣି ଆମେ କେମିତି ଦୀପ ନଗେଇବା ଆଉ ବାଣ ଯେତେବେଳେ ଫୁଟିଲା ବେଳେ ଦୂରେଇ ଠାଏ ଥାଇକି ବାଣ ଫୁଟ
ନିୟମ ମାନିବା
କେମିତି କଣ ବନ୍ଧୁ ଆ ଯେହେତୁ ଦିିବାଲିରେ ବାଣ ବହୁତ ବାଣ ଫୁଟ ଫୁଟେଇବେ ଯାହା ଫଳରେ ବାୟୁ ପ୍ରଦୂଷଣ ହବ କେମିତି କଣ ଆମେ ସୁରକ୍ଷିତ ରହିପାରିବା?
ବନ୍ଧୁ ଶୁଣନ୍ତୁ କାଲି ମୁଁ ଯାଇଥିଲି ବଜାରକୁ ଦେଖିଲି ବହୁତ ଛୋଟ ଛୋଟ ପିଲା ଯେମିତି ଆମର ବଡ଼ ବାଣ ବମ୍ ଜାତୀୟ ତାଳ ଫୋଟକା ବଡ଼ ବଡ଼ ବିସ୍ଫୋରକ ବାଣ ନେଉଥିଲି ମୁଁ ତାଙ୍କୁ କହିଲି ଯେ ପିଲାମାନେ ମାନେ ଏଗୁଡ଼ାକୁ ନିଅନ୍ତୁ ନାହିଁ କାରଣ ସେଗୁଡ଼ା ହିଁ ଫାଟିଲେ ଆପଣଙ୍କ ଦେହ ଅସୁରକ୍ଷିତା ରହିବ ବାୟୁ ବି ଅସୁରକ୍ଷିତ ରହିବ। ତାଙ୍କ ବାପା ମାଙ୍କୁ ମୁଁ ବୁଝେଇକି ଥିଲି ଏ ଛୋଟ ଛୁଆଙ୍କୁ ଯେତେ ଦୂରରେ ରଖିବେ ବାଣ ଗ୍ରୀନ୍ ଜାତୀୟ ବାଣ ବ୍ୟବହାର କଲେ ଦେହ ଆଉ ଇଏ ସବୁ ସୁସ୍ଥ ରହିବ। ବୁଝିପାଇିଲେ ବନ୍ଧୁ?
ଉଁ ବହୁତ ଉ ବହୁତ ବୁଝିପାରିଲି ବନ୍ଧୁ ଯାହା ଫଳରେ କି ଆମ ପିଲାମାନେ ଆମର ଏତିକ ଗାଁ ର ଛୋଟ ଛୋଟ ପିଲାମାନାନଙ୍କୁ କେମିତି ଆମେ ବୁଝେଇକି ଆମର
ଗ୍ରୀନ୍ ଜାତୀୟ
କାରଣ ବାଣ ଆମେ କେମିତି ଫୁଟେଇ ପାରିବା। ଯାହା ଫଳରେ କି କ୍ଷୟ। କ୍ଷତି ଯେମିତି ନହବ।
ପରିବେଶ ବି କ୍ଷୟକ୍ଷତି ନହବ।
ପରିବେଶ ବି ସୁରକ୍ଷିତ ରହିବ।
ବଡ ବଡ ବାଣ ଯଉ ଫୁଟୁଥିବା ସ୍ଥାନରେ ବଡ ଟାଇପ ର ଆବାଜ ହେଇଥାଏ କି ଆମ କାନକୁ ବହୁତ ମାତ୍ରାରେ ଆଘାତ ପହଞ୍ଚାଇଥାଏ ଆଉ ଦୁଇରେ। ଆଉ ବାଣଟି। ଫୁଟିଲା ପରେ ଯେଉଁ ବାଷ୍ପଟା ବାହାରେ ଗ୍ୟାସ୍ଟି ବାହାରେ ସେଇଟା ପରିବେଶ ପାଇଁ ବହୁତ କ୍ଷତିକାରାରକ ସେଇଥିପାଇଁ। ମୁଁ ମୁଁ ନିଜେ ହିଁ ଆମର ଘରକୁ ଏଇ ଗ୍ରୀନ ଜାତୀୟ ବାଣ ଆଣି ଛୋଟ ଛୁଆଙ୍କୁ ଦଉଛି ଆଉ ବଡ ବାଣକୁ ହଁ।
ଏଇ ବାଣ ଫୁଟେଇକି ଆପଣଙ୍କ ଦୀପାବଳି ପାଳନ କରିପାରିବେ।
ପାଳନ କରୁଛି ଆପଣ ବି ଗୋଟେ କାମ କରନ୍ତୁ ଆପଣ ମନା କରନ୍ତୁ ଆଖପାଖ ଲୋକଙ୍କୁ କେମିତି ବଡ ବଡ ବିସ୍ଫୋରକ ବାଣ ନ ୟୁଜର କରିବାକୁ ମାନେ ବ୍ୟବହାର କରିବାକୁ।
ହୁଁ ବଡ ବଡ ବିସ୍ଫୋରଣ। ଏକ ବାଣ ଫୁଟାଇବା ଦ୍ୱାରା ବାୟୁ ବି ପ୍ରଦୂଷିତ ହେବ ଯାହାଫଳରେ କି ଆମର ବହୁତ ଲୋକ ନିଶ୍ଵାସ ପ୍ରଶ୍ଵାସରେ ବି ତାଙ୍କର କ୍ଷୟକ୍ଷତି
ଆଉ ଶୁଣନ୍ତୁ ଶୁଣନ୍ତୁ ବାଣ ଫୁଟେଇବେ ଏତେ ବଡ ବିଶକର ଫୁଟାନ୍ତୁ ନାହିଁ କାରଣ ହଉଛି ଘର ପାଖରେ ଛୋଟ ଛୁଆ ଯେ କାଲି ଯେ ମାସକର କି ଦି ମାସକର ହେଇଥିବ ବୃଦ୍ଧ। ବ୍ୟକ୍ତି। ଦେହ ପ୍ରତି ବହୁତ କ୍ଷତିକାରକ।
କ୍ଷତିକାରକ ହେଇଥିବ। ଯାହା, ଫଳରେ କି ସିଏ ବହୁତ ଆଘାତ ଦାୟକ ହେଇପାରିବ।
ହଁ ବନ୍ଧୁ।
ଆମେ କେମିତି ଆମର ଦିିବାଲୀ କୁ। କେମିତି ସୁରୁଖୁରୁରେ। ଶେଷ କରିବା। ଆଉ ଯାହାଫଳରେ କି? ଆପଣଙ୍କରେ କିଛି କ୍ଷୟକ୍ଷତି ନହବ। ଆମର, ଯେହେତୁ ଆମେ। ଏ ସମସ୍ତେ ମିଶିକି ଦିବାଲୀ ପାଳୁଛି। ଦୀପାବଳି। ଏମିତି ଖୁସିରେ, ଖୁସି। ଆମର, କିଛି ଭଲ ଖାଦ୍ୟ। କିଛି ନୂଆ। ପୋଷାକ ପିନ୍ଧିବା ଦ୍ଵାରା ବହୁତ ଆମେ ଖୁସି ହବ ଆଉ କିଛି ଭଲ ଭଲ ଭଲ ଗ୍ରୀନ୍ ଯେତିକ ବାଣ ଫୁ
ହଉଟା ବନ୍ଧୁ ଦିିବାଲି ହଉଛି ଆମ ପୂର୍ବ ପୁରୁଷ ମାନଙ୍କୁ କୁ ସ୍ମରଣ କରିବା ଦିନ କାରଣ ସେଦିନ ଆମେ ବଡ ଓଡିୁଆ ଡାକି ପୂର୍ବ ପୁରୁଷ ମାନଙ୍କୁ ଶାନ୍ତି କରିଥାଉ ବୁଝିପାରିଲ ବନ୍ଧୁ
ଆଜ୍ଞା ଯାହା ଫଳରେ କି ଆ ଆମର ପିତୃ ପିତା ମାନେ ସିଏ ବି ବହୁତ ଖୁସି ଏବେ ଯେ ଯେମିତି ଆମ ପିଲାମାନେ କେମିତି ଆମ
ମନେ ରଖିଛ ସ୍ମରଣ କରିଛନ୍ତି ଠିକ ଠିକ କହିିଲେ ବନ୍ଧୁ
ଆଉ ବନ୍ଧୁ କେମିତି କଣ ଯେହେତୁ ଦୀପାବଳି ଟେ ହଉଛି ଆପଣ କେମିତି କଣ ଘରେ ଆପଣ ପରିବାର ସହିତ ଭୋଜନରେ ଭଲ ବ୍ୟବସ୍ଥା କରିଛନ୍ତି।
ବନ୍ଧୁ ଆମର ଘର ଜାତୀୟ ଯେମିତି ପିଠା ଚକୁଳି ଆଉ କଦଳୀ ଜାତୀୟ ଆଉ ଚିନି ଜାତୀୟ ଖାଦ୍ୟ ମାନେ
ଘରେରେ କିଛି ହୁଁ ଯେମିତି କିି ଆପଣ ବହୁତ ଖୁସି ହେଇପାରିବେ
ଖୁସି
କିଛି ଖାଦ୍ୟ ଭଲ ଖାଦ୍ୟରେ ଏମତି ପିଠା ଆରିସା ପିଠା ମଣ୍ଡା ପିଠା ଆପଣଙ୍କ ଘରେ କିଛି କରୁଛନ୍ତି
ହଁ ଆମର ଏଠି କାକେରା ପିଠା ଆଉ ଚକୁଳି ପିଠା ହେଇଛି ପିଲାଙ୍କୁ ଦେଇ ରାତିରେ ଆରମ୍ଭ ହେଲା ପରେ ଆମର ଅ ପିତୃପୁରୁଷକୁ ବଡବଡ଼ୁଆଡ଼କିଲା ପରେ ଆମର ସବୁ ଭୋଜନ କରି ଖାଇକି ଆମେ ଶାନ୍ତିରେ ଶୋଇଥାଉ ବୁଝିପାରିଲେ ବନ୍ଧୁ
ଯାହା ଫଳରେ କି ଆପଣଙ୍କର ଦୀପାବଳିରେ ଆପଣ ପରିବାର ସହିତ ବହୁତ ଭଲ ଭାବରେ ପାଳନ କରିଥାନ୍ତି ଯେମିତିକି ବହୁତ ଖୁସି ଅନୁଭବ ଆପଣ କରିଥାନ୍ତି।
ବନ୍ଧୁହୁ ବହୁ ବହୁତ ଖୁସି ଆମେ ପାଳନ କରୁ ଆମଠୁ ବେଶୀ ଖୁସି ହୁଅନ୍ତି ଆମର ଘରେ ଥିବା ଛୋଟ ଛୋଟ ପିଲାମାନେ ତାଙ୍କୁ ଆମେ କେମିତି ସୁରକ୍ଷିତ ଭାବେ ଦୀପାବଳି ପାଳନ କରିବ ସେଇ ବିଷୟରେ ମୁଁ ଆମେ ତାଙ୍କୁ ଆଲୋଚନା କରି ତାଙ୍କ ସହିତ ବୁଝି
ହଁ ଯାହା ଫଳରେ ଦୀପାବଳିରେ ଛୋଟ ପିଲାମାନେ ସୁରକ୍ଷିତ କେମିତି ରହିବେ ଆମେ ତା ବିଷୟରେ ଏ ଦୀପାବଳିରେ କଥାବାର୍ତ୍ତା ଯୋଉ ବିଷୟରେ କଥାବାର୍ତ୍ତା ହେଇକଣି ଆମେ ବହୁତ ଅ ଖୁସି ଅନୁଭବ
ହଁ ବନ୍ଧୁ ବନ୍ଧୁ ଭଲ। କଥା ହେଲା ଦୀପାବଳିଟା ହେଉଛି ଆମ ନିଜ ଗଣପର୍ବ ଆମେ ହିଁ ପାଳନ କରିବା ଯେତେ ସୁରକ୍ଷିତ ପାଳନ କରିବା ସେତେ ଆମର ନିଜ ପାଇଁ ଆମକୁ ଭଲ ଲାଗିବ ବୁଝିପାଇଲେ? ନା ଭଲ ଆମର ଶୁଭ କାରକ ଆଉ ଦୀପାବଳି ଯଦି ଆମର ଅସୁରକ୍ଷିତ ଭାବେ ପାଳନ କରିବ ସେଥିପାଇଁ ଏ ବହୁତ ପରିବେଶ ହିଁ ନଷ୍ଟ ହେଇଯିବ ସେଥିପାଇଁ ଆମେ
ଆପଣ ଆପଣଙ୍କ ପରିବାରଙ୍କ ସହିତ ଦୀପ ଦୀପାବଳିରେ ବହୁତ ଖୁସି ରେ ପାଳନ କରନ୍ତୁ। ମୁଁ ବି ମୋ ପରିବାରଙ୍କ ସହିତ ବହୁତ ଖୁସିରେ ମୁଁ ପାଳନ କରିବି।
ଯାଉଛି ବଜାରକୁ ଆପଣଙ୍କୁ ମୁଁ ଆସିଲେ କଲ୍ କରିଛି ବନ୍ଧୁ ଧନ୍ୟବାଦ ଆପଣ ମୋ ସହ ଗୋଟ କଥା ହବାରୁ ନମସ୍କାର ବନ୍ଧୁ ରଖୁଛି ବନ୍ଧୁ।